ହାଲୋ।
ଲୋ।
ହଁ। ହାଲୋ ହାପି? ହାଲୋ।
ଲୋ।
ହାପି। ହାଲୋ। ହାଲୋ।
ହାଲୋ।
ହଁ।
ହଁ ଅଜିତି ଭାଇ ହାଲୋ ଶୁଣାହଉଛି ଶୁଣାହଉଛି। ହଁ ଅଜିତି ଭାଇ କହ?
କହୁନୁ କଣ କର୍ଚୁ? ହାଲୋ। ହାଲୋ।
ଏଇଠି ଅଛି ରୁମ୍ ରେ ଅଉ
ଓହୋ ରୁମ୍ ରେ ଅଛୁ। ଆଉ ଗୋଟିଏ ହେ ହେମ ଆମ ସ୍କୁଲ୍ ରେ ନୁହଁ ଗୋଟେ ଖେଳ ପ୍ରତିଯୋଗିତା କରିବା।
ରୁମରେ
ହଉ ଶୁଣୁନୁ?
ହ୍ୟାଲୋ।
ହଁ।
ହ୍ୟାଲୋ ଶୁଣା ତତେ
ଆରେ ହଁ ଆରେ ଆମ ସ୍କୁଲରେ ଗୋଟେ ଖେଳ ପ୍ରତିଯୋଗିତା କରିବା?
ହ ହଁ।
ଆଉ କେମିତି କଣ କରିବା କହୁନୁ?
କେ କେ ଖେଳ କଣ କରିବା କହ?
ଅ ଖେ
ଲଙ୍ଗଜପ ରଶୀଟଣା ଏଇତକ ମୋଷ୍ଟ କରିବାର ଅଛି ଆମକୁ।
ହଁ। ଆଉ ତାହେଲେ ବହୁତ ଭଲ ଆଉ
ହଁ।
ଆଉ କେତେ କଣ ତାରିଖରେ କରିବା ଡିସାଇଡ କରୁଛୁ?
କେତେ ତାରିଖ ବଲା ଆମର ଶନିବାର କରିଦବା।
ହଁ।
ଶନିବାର କଲେ ସମସ୍ତେ ଭାଗ ନେଇପାରିବେ ସେ
ହଉ ତାହେଲେ ଖେଳ କରିବାକୁ ହେଲେ ତ ତାହେଲେ ପ୍ରଧାନ ଶିକ୍ଷକ ଆଉ ଆମର ଯୋଉ ସ୍ପୋର୍ଟସ ସାରେ ତାଙ୍କର ପରମିସନ ନବା ଦରକାର।
ହଁ ଆମେ ଶିକ୍ଷକ ମାନଙ୍କ ସହଯୋଗ ମଧ୍ୟ ନେବା ଦରକାର ନା?
ହଁ। ଆଉ ତାହେଲେ ଆଜି ଗୋଟେ ଚାଲେ ଦରଖାସ୍ତ ଦବା ଚାଲେ ସାରମାନଙ୍କୁ।
ହଁ ଠିକ ଟିକେ ବର୍ତମାନ ଯିବା ଗୋଟେ ଦରଖାସ୍ତ୍ ଲେଖି ଦେଇଦିଅ।
ହଁ। ହଁ
ହଁ ଆଛା ତାେହାଲେ ଆଉ କଣ କରୁଛୁ?
ଆଉ ଆମର ଅ ହଁ। ଆଉ କଣ କହୁଥିଲି କି? ଉଁ ଆ ସେଇଥିରେ ଲେଖିବା ବି ଆମେ ଶିକ୍ଷକ ମାନେ ଟିକେ ସହଯୋଗ ଟିକେ କରିବେ ଟିକେ ଆଉ
ହଁ ସିଓର ନା?
ଆଉ ବିଜୁତାକୁ କଣ କଣ ପୁରସ୍କାର ରଖିବା?
ତାଙ୍କୁ ପୁରସ୍କାର ନିଶ୍ଚୟ ଦବା ନା ସାର୍ଟିଫିକେଟ ଗୋଟେ ଦବା ସାର୍ଟିଫିକେଟକୁ ଟ୍ରଫି।
ଟ୍ରଫି ହେଲେ ଆମର ଛୋଟ ଟ୍ରଫି ଆଣିବାଭାରି କି?
ହଁ ଛୋଟ ଟ୍ରଫି ଆଣିବା ଭାରି ଫାଷ୍ଟ ସେକେଣ୍ଡ ପିଲା ପାଇଁ ଛୋଟ ଟ୍ରଫି।
ହଁ।
ଏଇ ସରି ଫାଷ୍ଟେ ପିଲାଙ୍କ ପାଇଁ ବଡ ଟ୍ରଫି ଆଣିବା ଭାରି ସେକେଣ୍ଡ ଥାଡ ପାଇଁ ଛୋଟ ଟ୍ରଫି ଆଣିବା।
ଛୋଟ ମାନେ କେଡି କେଡି ଛୋଟ ଟ୍ରଫି ଆଣିବା ଏଇ ଚାଖଣ୍ଡେ ଆଉ ଏତିକି ଆଉ
ହଁ ହଁ ଚଳିବ ସେତିକିରେ
ସେଇ କେତେ କହିଲୁ ସେଇ ଦଶ ସେଣ୍ଟିମିଟର ଦଶ ହ ପନ୍ଦର ସେଣ୍ଟିମିଟର ଆଉ
ହଁ ପନ୍ଦର।
ପନ୍ଦର ସେଣ୍ଟିମିଟର ଆଣିବାଭାରି ସେଇଟା ଆଉ ଆଉ ଅ ସେଠି ଆମର ଯୋଉ ପଡିଆ ପଡିଆ ଟା ନୁହଁ କି?
ହଁ।
ସେଇଟି ଅସନା ହେଇଟିକେ ବଡିଚି ଟିକେ ସଫାସଫି କରିଆ ସାର୍ ଙ୍କୁ କହିବା ସାର୍ ଟିକେ କୁହନ୍ତୁ। ଓ ଅଷ୍ଟମ ନବମ ଦଶ ଦଶମ ତିନିଟାଙ୍କ ଶ୍ରେଣି ରପିଲା ହେଲେ ଟିକେ ସଫାସଫି ଟିକେ କରିଦେବେ ଆଉ।
ହଁ ସାର୍ଙ୍କୁ କହିଲେ ସାର୍ ସେମାନଙ୍କୁ କହିଲେ କରିଦେବେ ଠିକ୍ ଅଛି। ପ୍ରାଥମିକ ଚିକ୍ ଚିକିତ୍ସା ବେବସ୍ଥା ମଧ୍ୟ ରହିବା ଦରକାରେ।
ହଁ ଟିକେ ଫାଷ୍ଟେ ରେ ହଁ ଫାଷ୍ଟେ ଏ ଟା ରଖିବା ନା ଆଣିକି। ଆଉ କୁମ୍ କୁମ୍ ପଡିକି ଖଣ୍ଡିଆ ଖାବରା ହବ କଁ କଁ କରିଆ ମେଡିକାଲ୍ ନେଇକି ଯିବା କି? କେମେରା ଧରିକି କରିଦବା।
ସାଙ୍ଗେ ହଁ ସାଙ୍ଗେ ସାଙ୍ଗେ ସେଇଟା ରହିବା କାରଣ ଆମ ପାଖରେ ବି
ଆଉ ହଁ। ଆଉ ପ୍ରଧାନ ଶିକ୍ଷକ ଙ୍କୁ କହିଆ ଯେ ସବୁ ସ୍କୁଲ କୁ ଗୋଟେ ଗୋଟେ ଚି ଚିଠି ପଠେଇଦେବେ ଖେଳ ପାଇଁ ଆଉ।
ହଁ ଠିକ୍ କଥା ସେଟା।
ଆଉ ଖେଳ ଯେହେତୁ ହବ, ଆଉ ଏଇଟା ତ ଆମର ଗର୍ମେଣ୍ଟ ତରଫରୁ ହବନି ଆମେ ସ୍କୁଲ ତରଫରୁ କରିବା।
ହଁ।
ସେଥିପାଇଁ ସ୍କୁଲ ରୁ କିଛି କିଛି ଚାନ୍ଦା ପକେଇ ଦବା ଭାବୁଚି।
ତାହେଲେ ସବୁ ସ୍କୁଲ ଯୋଉମାନେ ଆସି ପାର୍ଟିସିପେଟ୍ କରିବେ ସେମାନଙ୍କୁୁ ଚାନ୍ଦା ପକେଇବା ନା ଆମେ ଖାଲି ଦବା?
ନା ନା ନାଇଁ ଆମେ ତାଙ୍କେ ଗେଷ୍ଟ ହେଇକି ଆସିବେ ନା ଆମେ ଖାଲି ପକେଇବା ଆମେ କହୁଚି ନା।
ଆଚ୍ଛା ଆଚ୍ଛା।
ତେଣୁ ଆମେ ସେଇ ତିନି ଟାଙ୍କ କ୍ଲାସ ର ପିଲା ଧରି ନିଅ କେତେ ହେବେ?
ଶୁଣ ଶୁଣ ବ୍ରୋ।
ହୁଁ।
କହୁଥିଲି ଆମେ ସ୍କୁଲ ଯାହାବି ଚାନ୍ଦା ପକେଇଦବା ଆଉ ତା ଏଲେ ଗାଁର ସରପଞ୍ଚଙ୍କୁ ଟିକେ ଡାକିଆ ତା କିଛି ଚାନ୍ଦା ମାଗିଦବା।
ହଁ ଠିକ୍ ସରପଞ୍ଚ ସଭାପତି କି ଡାକିଦେବା ଟିକେ ସିଏ ଦେଇଦେବେ କିଛିଟା।
ହଁ, ତାକୁ ହଁ।
ଯାହାହେଲେ ବି ଆମକୁ କେତେ ଲାଖେ ପକେଇଆକୁ ପଡିବ କେତେ ହୁଁ।
ଆଚ୍ଛା ଯୋଉ ଶୁଣିଲ ଆମେ ମାନେ କଲେ ପିଲା ଖାଇବେ ପିଇବେ ନା ପୁଣି।
ହଁ।
ତା ଅନୁସାରେ କଁ କେତେ ପକେଇଆ?
ପିଲା କେତେ ହେବେ ମତେ କହିଲୁ?
ଆମ ସ୍କୁଲୁ ଏତେ ବାହାରିିବେନି ଆମ ସ୍କୁଲ୍ ରୁ ବାହାରୁ ବାହାରି ସେ ତିରିଶ୍ ଜଣ ତିରିଶ୍ ଜଣ ଭିତରେ ବାହାରି ଯିବେ ସ୍କୁଲରେ।
ହଁ, ତିରିଶି ହେଲେ ଆମେ କେତେ କେତେ ପକେଇଲେ ହବ ଏ ନାଇଁ ନାଇଁ ତିରିଶି କୁଆଡେ। ମାନେ ଦେଖେ ସ୍କୁଲୁ ଯାହା ହେଲେ ପିଲା ସମ୍ ସବୁ ପିଲା ଖାଇବେ ନା? ମତେ ଲାଗୁଚି ପିଲା ଦୁଇଶହ ଦୁଇଶହ ଓଭର ପିଲା ହେବେ।
ଦୁଇଶହ ପିଲା ହଁ ଚଳିବ।
ଦୁଇଶହ ହେଲେ ଜଣକେ ପଚାଶ୍ ଟଙ୍କା ଲାଖେ ପକେଇଲେ ଢେର୍।
ହଁ।
ଆଉ ସାର୍ ମାନଙ୍କଠୁ ଏମିତି କାଠୁ ଏମି କଲେକ୍ସନ୍ କରିକି କରିଦବା ଆଉ।
ହଁ ଠିକ୍ ଭାତ ଡାଲମା ଖଟା କରିଦବା ତ।
ଆଉ ତାହେଲେ କେତେ ପିଲାଙ୍କ ପାଇଁ ରୋଷେଇ କରିବା? ଏ ଏ ତିନିଶହ ତିନିଶହ ନାଇଁ ସେ ନାଇଁ ମ ସାଢେ ତିନିଶହ ପାଇଁ କରିଦବା।
ହଉ ତାହାଲେ ଠିକ୍ ଅଛି।
ହଁ ସାଢେ ତିନିଶହ ପାଇଁ କଲେ ହଁ ସାଢେ ତିନିଶହ ପାଇଁ କଲେ ଫେରେ ଆମର ହଁ ଭୋଜୀ ହେଇଗଲା ତାହେଲେ ଆଉ ଆଉ ତାହାଲେ ଯୋଉ ଆମ ଖେଳ ପାଇଁ ଆମେ କଣ ଯୋଉ ଭଲି ଖେଳିବା ଭଲି ଖେଳ ହବ। ଭଲି ପେଇଁ ନେଟ୍ ଫେଟ୍ ଆଉ ସ୍କୁଲରେ ଅଛି କି ନାଇଁ। ନା କିଣିକି ଆଣିବାକୁ ପଡିବ ଫେରେ।
ସେରା ସ୍କୁଲ୍
ନାହିଁ ତାହେଲେ କିଛି ତୁ ଦେଖିଥିଲୁ।
ହଁ ହଁ ଦେଖିଚି ସେଇ ସ୍କୁଲ ଯାଇଥିଲୁ ମାନେ ଚିରା ଚିରି ହେଇଯାଇଛି।
ଓହୋ ତାହାଲେ ତାହାଲେ ହଁ ତା ତାହେଲେ ଆମର ଯୋଉ କ୍ରୀଡ଼ା ସାରେ ନାହାନ୍ତି କି। ପିଟ୍ ସାରେ। ସେ ତାଙ୍କୁ ତାହେଲେ କହିବାକୁ ତାହେଲେ ପଡିବ ତାହେଲେ ଆଉ ମାନେ ସ୍ପୋର୍ଟସ ଜିନିଷ କିଛି ନାହିଁ ଖେଳ ହବ ଆପଣ କିଛି ଦେଖନ୍ତୁ। ହଁ କିଛି କ କଣ ଆଣା ଆଣି ହବ ସେଇ ସେଇଟା ତ ଆମର ଗମେଣ୍ଟେ ତରଫରୁ ଆସିବ ସେଇଡା।
ହଁ ହଁ। ଦେଖିବା ଯଦି ଗମେଣ୍ଟେ ତରଫୁ ଆସି ଗଲେ ଆସି ଗଲେ ବେଗି ଭଲ କଥା ନହନେ
ହଁ। ଆଣିଲେ ସାର୍ ସେ ବଜେଟ୍ କରିଦେବେ।
ହଁ ପଛରେ ସେ ବଜେଟ୍ ସାର କରିଦେବେନି ହଁ।
ହୁଁ।
ଆଉ ସବୁ ଏବେ ସାଙ୍ଗେ ସାଙ୍ଗେ ଆୟୋଜନ କରିବା
ହଁ କାରଣ ଦେଖେ ଶୁ ଶନିବାରେ ହେଲେ ଆଜି କୋଉ ବାରେ।
ତ ଆଜି ହେଲା ଗୁରୁବାରେ।
ଗୁରୁବାରେ ଗୁରୁବାରେ ହେଲେ। ଏ ଦେଖେ ମୁଁ କାଲି ତ ହବନି ବର୍ଷା ବର୍ଷୀ ଯଦି ହବ ଯଦି ମେ ଏ ମାନେ ଆମେ ଯୋଉ ଟ୍ରାକ ଫ୍ରାକ ପକେଇଥିବା ବୋଲେ ତାହେଲେ ନଷ୍ଟ ହେଇଯିବ। ମୁଁ ତ ତେଣୁ ଓ ଆମେ କାଲି ସ୍ କାଲି ଛାଡିକି ପହରଦିନ ଶନିବାର ସକାଳୁ ସମସ୍ତେ ଉ ଟିକେ କହିବୁ ଆସିବେ ଟ୍ରାକ୍ ଫ୍ରାକ୍ ଟିକେ ପକେଇଦେବା ଟିକେ ଚୁନ ଫୁନରେ ଆଉ
ଏ ସକାଳୁ ସକାଳୁ ପିଲାଙ୍କୁ ପଠେଇବାକୁ ପଡ଼ିବ।
ହଁ କାରଣ ରନିଙ୍ଗୀ ଟ୍ରାକ୍ ଫ୍ରାକ୍ ପକେଇବେ ନା ପିଲା ରନିଙ୍ଗୀ କେମିତି କରିବେ ଆଉ ଭଲି ଟ୍ରାକ୍ ରନିଂ ଟ୍ରାକ୍ ଫୁଟୁବଲ ଟ୍ରାକ୍ ଆଉ ଆମର ଜାଭେଲିଙ୍ଗ ସଟ ଫୁଟା ବି କରିଦବାକି ସେଇ ଟ୍ରାଭେଲ କରିଦେବେ
ହଁ ସେଇଟାକୁ ହଁ ବାଲି ଫାଲି
ଓ ଏତିକି ହଁ ଏତିକି ହେଲେ ହଁ ଏତିକି ପିଲା ଖେଳ ଆଉ ହଁ ଆଉ ଗୋଟେ ରହିଲା। ଆଉ କବାଡ଼ି କି ଖୋ ଖୋ ବି ହଁ। ଆଉ ରେଫରି ୟାର କେମିତି କଣ କ ରେ ଯମ ରେଫରି ୟସନ ହ୍ୟାଲୋ ହ୍ୟାଲୋ ଆଉ ଦେଖେ ଉଁ ରେଫରିୟା ମାନଙ୍କୁ ତ ଆମେ ଆଣିବା ହେରି ସେଇ ବାହାରୁ ସାର ଆସିବେ ରେଫର୍ ଦେଖିବା କଣ କରିବା ଗୋଟେ ଆଉ। ସେ ବାହାରୁ ଯୋଉଁ ସାର ଆସିବେ ସେ ରେଫର୍ ରହିବେନି କି? ହଁ। ଦେଖିବା କଣ ଗୋଟେ କରି ଆଉ ଯେହେତୁ ଖେଳ ଆମେ ଆୟୋଜନ କରୁଛେ ହଁ। ଓ ହୋ ଆଉ କଣ କହୁଥିଲି କି ହଉ ସେଣ୍ଡା ହେଇଯାଉ ପିଲାମାନେ ଟିକ ଖୁସି ହେବେ ଆଉ। ହଁ ମୁଁ ଆମେ ଗଲେ କଥା ହବା ଆଉ।